ରକ - -
ହୋ ହଁ ବନ୍ଧୁ ନମସ୍କାର ଆଜ୍ଞା।
ଆଜ୍ଞା, କେମିତି ଅ- -
କଣ କୁ ଭଲ ଅଛି ବନ୍ଧୁ। ଆପଣ କେମିତି ଅଛନ୍ତି?
ଆଜ୍ଞା, ମୁଁ ମଧ୍ୟ ବହୁତ ଖୁସି ଭଲ ଅଛି। ଯେହେତୁ ଏବେ ଗ୍ରୀଷ୍ମ ଋତୁ ଚାଲି ଚି ଅଛି। ସେଥିପାଇଁ ମୁଁ ବାହାରେ ମଳୟ ପବନର ଅ- - କୁହନ୍ତୁ ବନ୍ଧୁ, ଆ ସାମ୍ନାରେ ସୁନ୍ଦର ଝଡି ପଡିଥିବାର କହୁଚି। କୁହନ୍ତୁ ଆଉ କଣ କରୁଚନ୍ତି?
ମୁଁ ବି ମଧ୍ୟ, ମୁଁ ବି ମଧ୍ୟ ସେଇୟା।
ଆଜ୍ଞା।
ଗ୍ରୀଷ୍ମର ପ୍ରଭାବ ହେତୁ - -
ହଁ
ପ୍ରବଳ ଗରମ ହଁ ହଁ ହଉଥିବାରୁ ବାହାରକୁ ଆସି- - ଥଣ୍ଡା ଥଣ୍ଡା ପବନ ଟିକେ ଦେହର ବାଜୁଚି ଓଉ ଅତ୍ୟନ୍ତ ମଜା ଲାଗୁଚି। ଅର୍ ତାପରେ ଆକାଶକୁ ଅନେଇ ସୁନ୍ଦର ଜହ୍ନ ଉପଭୋଗ ନଉଚି।
ମନୋରମ ଜନ୍ମନ ମନୋରମ ଦୃଶ୍ୟକୁ ଦେଖୁଚନ୍ତି ଆଉ। ଆଉ ଆପଣ କଣ ଖାଇଥିଲେ? ଆଜ୍ଞା କଣ ଖାଇଥିଲେ?
ହଁ ବନ୍ଧୁ ମୁଁ ଛକରେ ଅଣ୍ଡା- - ଭୁଜିଆ ଖାଇଥିଲି।
ଆଜ୍ଞା। ଆଜ୍ଞା, ନାଇଁ ମୁଁ ଏବେ ତ ପ୍ରଥମ ଏବେ କିଛି ସମୟ ପୂର୍ବରୁ ଆମ ଗ୍ରାମ ଦେବେ ଦେବୀଙ୍କ ପାଖରେ ଖେଳୁଥିଲି। ଖେଳକି ଯାଇ ଶୌଚ ହୋଇ ଆ କିଛି ଅ ବିସ୍କୁଟ ଖାଇ ଏବେ ଆସିଅଛି ଟିକେ ଭ୍ରମଣ କରିବାକୁ ବାହହାରକୁ।
ଆଚ୍ଛା ବନ୍ଧୁ, ମୋର କହିବା କଥା କି, ଆପଣ କିଏ ଖେଳ ଖେଳୁଥିଲେ?
ଆଜ୍ଞା, ଆପଣ ସେଟା କ୍ରିକେଟ ଆଜ୍ଞା କ୍ରିକେଟ।
ଆଜ୍ଞା, କ୍ରିକେଟ ର ଆପଣ ଆମ ସହିତ କାଲି ଗୋଟେ ମ୍ୟାଚ ଖେଳିବେ ଆମ ମଧ୍ୟରେ। ଗୋଟେ କ୍ରିକେଟ ମ୍ୟାଚ ଖେଳିବା କି?
ଆଜ୍ଞା, ଆପଣଙ୍କର ଅ ଆପଣଙ୍କ ବଲ୍ କେଉଁ ବଲରେ ଖେଳ ହବ ଆପଣଙ୍କର?
ଆମର ଟେନିସ୍ ବଲ୍ ଖେଳ।
ଆଜ୍ଞା, ଆମର ମଧ୍ୟ ଆମର ଏକରେ ଟେନିସ୍ ବଲ୍ ଖେଳ ହଉଛି, କାରଣ ଆମର ସେଠି ଆମେ ଟିକେ ଛୋଟ ପଡିଆଟି। କାରଣ, ବଲ୍ ଟି ଯଦି ଆପଣ ଆମେ କିଛି ଅନ୍ୟ ବଲ୍ ରେ ଖେଳୁ। ଆମ ଦେହରେ ଆଘାତ ଲାଗି ଆପଣଙ୍କୁ କିଛି କ୍ଷତି ହେଇପାରେ। ସେଥିପାଇଁ ଆମେ ହାଲକା ବଲ୍ ରେ ଖେଳୁଛୁ। ଆ ସେଠି ବହୁତ ସୁନ୍ଦର ଭାବେ ଖେଳୁଛୁ ଆମେ, ଆଜ୍ଞା।
ଆଚ୍ଛା, ଆପଣଙ୍କ ଚିନ୍ତାଧାରା ଖୁବ ସୁନ୍ଦର।
ଆଜ୍ଞା।
ଆଚ୍ଛା, ମୋର କହିବାର କଥା କି ଉଁ, ଠିକ୍। କାଲି ଚାରିଟା ବେଳେ ଆମେ ଆପଣଙ୍କ ଗାଁ ଗ୍ରାମ କୌଣସି ଆପଣଙ୍କ ଗ୍ରାମ ଦେବନ୍ଦୀଙ୍କ ନିକଟରେ ମ୍ୟାଚ ଖେଳିବାକୁ ଚାହୁଁଛୁ। ଆପଣ କଣ ରାଜି ଅଛନ୍ତି?
ଆଜ୍ଞା, ମୁଁ ରାଜି ଅଛି। ରାଜି ହେବାର ମୋର କିଛି ମାନେ ମୋର କିଛି ଆପତ୍ତି ନାହିଁ ରାଜିହେବାରେ, କିନ୍ତୁ ମୋ ମାନେ, ଯିଏ ମାନେ ଖେଳିବେ, ମୋ ସାଙ୍ଗମାନେ କିମ୍ବା ମୋ ସାଥି ମାନେ ଯିଏ ଖେଳିବେ। ତାଙ୍କରଟ ପରାମର୍ଶ ନେବା ମଧ୍ୟ ଉଚିତ୍। ତାଙ୍କର କିଛି ବ୍ୟକ୍ତିଗତ ଯଦି କାର୍ଯ୍ୟ ଥିବ। ତାହେଲେ, ସେ କାର୍ଯ୍ୟ ଅନୁଯାୟୀ ଖେଳକୁ କିଛି ଦିନ ନିର୍ଦ୍ଧାରିତ- ପକେଇବାକୁ।
ଆଚ୍ଛା ବନ୍ଧୁ, ମୁଁ ବି ଆମର ପିଲାଙ୍କ ସହିତ କିଛି ମୁଁ ବି, ଆପଣ ହଁ, ବନ୍ଧୁ କୁହନ୍ତୁ।
ହଁ, କୁହୁନ୍ତୁ। କୁହନ୍ତୁ।
ହ୍ୟାଲୋ। ମୋର କହିବାର କଥା କି, ବନ୍ଧୁ ମୁଁ ମୁଁ ବି ଆପଣ ମୁଁ ବି ଆମ ସାଥିମାନଙ୍କୁ, ସାଥି ସାଙ୍ଗମାନଙ୍କୁ ପଚାରିବି। ଓ, ତାଙ୍କୁ ପଚାରିକି ତାଙ୍କର ପରାମର୍ଶ ନେବି। ସିଏ ଯଦି ସିଏ ଯଦି ରାଜି ହେଲେ, ମଧ୍ୟ ମୁଁ ଆପଣଙ୍କୁ କଲ୍ ରେ କହିବି ତ, କାଲି ଆମେ କ୍ରିକେଟ ମ୍ୟାଚ ଖେଳିପାରିବା।
ଆଜ୍ଞା, ଆପଣ କେଉଁ ସମୟରେ ଅଭ୍ୟାସ କରୁଛନ୍ତି?
ମୁଁ ପ୍ରାୟ ସକାଳ ସାତଟା ବେଳୁ ଅଭ୍ୟାସ କରେ, କାରଣ ସକାଳ ଯୋଉ ସୂର୍ଯ୍ୟ କିରଣ ଦେହରେ ପଡ଼ିଲେ, ଦେହଟି ଅତ୍ୟନ୍ତ ସୁସ୍ଥ ରହିବେ ବୋଲି ମନା କରୁଛି। ସେଥିପାଇଁ ମୁଁ ସକାଳେ ଅଭ୍ୟାସ କରେ କ୍ରିକେଟ ଖେଳ।
ଆଜ୍ଞା। ଆପଣ ସକାଳୁ ନିତ୍ୟକ୍ରମ କର୍ମ ସାରି, ଆପଣ ଖାଦ୍ୟ ଖାଇ ଆପଣ ଯାଇ କ୍ରିକେଟ୍ ଖେଳନ୍ତି।
ହଁ, ବନ୍ଧୁ।
ଆଜ୍ଞା, ଆପଣଙ୍କର ଚିନ୍ତାଧାରା ବହୁତ ଖୁବ ଭଲ। ଆଜ୍ଞା, ଆଉ ଆପଣ ସେ ଗୋଟେ ଟାଇମ ଖେଳନ୍ତି ଆପଣ ଗୋଟେ ସମୟ।
ଗୋଟେ ସମୟ ମୁଁ ମଧ୍ୟ ମୋର ଛୋଟ ଭାଇଙ୍କ ସହିତ ଅଭ୍ୟାସ କରେ। ଆଉ ଚାରିଟାବେଳେ ଆମ ସାଙ୍ଗସଥିଙ୍କ ସହିତ ପଡିଆରେ। କ୍ରିକେଟ ଖେଳର ଉୁଁ ଉୁଁ ଉୁଁ। କ୍ରିକେଟ ଖେଳକୁ ଅତ୍ୟନ୍ତ।
ଆଜ୍ଞା ଆ ଆପଣ ମ ଆଜ୍ଞା। ଆପଣ ମଧ୍ୟ ଆପଣଙ୍କ ଗାଁରେ ସେଠି ଅଭ୍ୟାସ କରକି ଖେଳ। ଆଜ୍ଞା ଶୁଣନ୍ତୁ ହାଲୋ ଆପଣ ଆଜ୍ଞା ଆପଣ ଅଭ୍ୟାସ କରନ୍ତିନି। କୁହନ୍ତୁ କୁହନ୍ତୁ ଆପଣ କୁହନ୍ତୁ।
ମୋର କହିବାର କଥାକି ବନ୍ଧୁ ଆପଣଙ୍କ ସହିତ କଥା ହେଇକି ମତେବହୁତ ଖୁସି ଲାଗିଲା ଆଉ ମୁଁ ନିଜକୁ ଗର୍ବିତଯେ ଆପଣ ଭଳିଆ ବନ୍ଧୁଙ୍କ ସହିତ ମୁଁ କଥାହେଇକି କିଛି ସମୟ ଅ ଅ ବି ଦେଇଥିବାରୁ ମତେବହୁତ ଖୁସିଲାଗିଲା। କାଲି ଯୋଉ କାଲି ଯୋଉ କ୍ରିକେଟ ଖେଳଟିହବ ମୋର ଦୁଇଟି ସର୍ତଅଛି। ମୋର ଦୁଇଟି ସର୍ତଅଛି କାଲି ଯୋଉ କ୍ରିକେଟ ଖେଳହବ ସେଥିରେ କୌଣସି ପ୍ରକାର ଅ ସୁବିଧା ନହୁଏ। କୌଣସି ପ୍ରକାର ଗଣ୍ଡଗୋଳକି ଅସମାଜିକ ତା ନହୁଏ ଶାନ୍ତି ଶୃଙ୍ଖଳାରେ ଦୁଇଟି ଟିମ ଭଲଭାବରେ ଖେଳିବେ ଯେମିତ ତି କିଛି ଅସୁବିଧା ନହଉ ଆପଣଙ୍କ ଚିନ୍ତାଧାରା କଣ ବନ୍ଧୁ କୁହନ୍ତୁ?
ଆଜ୍ଞା ଆପଣ ଖେଳର ସମୟ ସୀମା କହିଲେଣି କେତେବେଳେ ଖେଳଟି ଆରମ୍ଭ କରିବାକି। କେତେବେଳେ ଶେଷ କରିବା ଯେହେତୁ ଏବେ ଅ ଶୀତ ଶୀ ବର୍ଷା ଦିନ ଆସୁଅଛି। ଆ ଆପଣ ସମୟ ସୀମାଟା କହିଦିଅନ୍ତୁ ସେ ହଁ ଯେ।
ଭଲ କୁହନ୍ତୁ ମୋର କହିବା କଥାକି ଆମେ ଏବେ ଏଁ ଏଁ ଏଁ ଅ ଉୁଁ ଏବେ ସନ୍ଧ୍ୟ ଚାରିଟା ଦିନ ଚାରିଟା ବେଳେ ବର୍ଷା ହବାର ସମ୍ଭାବନା ରହୁଛି ତେଣୁ ମୁଁ କହିବାର କଥାକି? ଆମେ ଯିବା।
ପାଞ୍ଚ ଘଟିିକାରେ ସନ୍ଧ୍ୟା। ଟିକିଏ।
ଆଜ୍ଞା ବନ୍ଧୁ ଶୁଣନ୍ତୁ ବନ୍ଧୁ ଆପଣ ଗୋଟିଏ ଜାଗାରେ ବସିଯାଆନ୍ତୁ ଆପଣଙ୍କର ଟିକିଏ ଭଏସ କଟୁଅଛି। ହାଲୋ।
ଆମ ସାଇଁ କୋଳରେ ଖେଳଟି ଖେଳିବା।
ଆଜ୍ଞା ମୁଁ ମଧ୍ୟ ଆପଣ ଯୋଉ କହିଲେ ସ ଖେଳିବାକୁ ଯୋଉ ସମୟରେ ସେଇ ସମୟରେ ଗ୍ରୀଷ୍ମର ଅ କିମ୍ବା ସୂର୍ଯ୍ୟଙ୍କର ପ୍ରବାହ ଅତ୍ୟଧିକ ଥିବ ସୂଯ୍ୟଙ୍କ ତାପ ମଧ୍ୟ ଅତ୍ୟଧିକ ଥିବ। ସେଥିପାଇଁ ଆପଣ ଆପଣ ଯେହେତୁ ଆମ ମୁଁ ଆମ ଆପଣ ଆମ ଗାଁକୁ ନେଇକି ଆସି ଆପଣଙ୍କର ଆ ଖେଳାଳି ଗୁଡିକୁ ମୁଁ ମଧ୍ୟ ଆମ ପିଲାମାନଙ୍କୁ କହି ଆସ ପାଣି ବ୍ୟବସ୍ଥା ଏବଂ ଆ ପାନୀୟ ଜଳର ବ୍ୟବସ୍ଥା ଏବଂ ବିଭିନ୍ନ ପ୍ରକାରର ଖାଦ୍ୟର ବ୍ୟବସ୍ଥା କରିଦେଇଛି।
ଆଜ୍ଞା ବନ୍ଧୁ।
ଆଜ୍ଞା ଆପଣ କଣ? ନିୟମ ଗୁଡିକ କହିଲେନି ଖେଳର ଆପଣ?
ନିଅ ନିୟମ ବା ନିୟମ ହଉଛି ଛଅ ଓଭର ବିଶିଷ୍ଟ ଖେଳହବ। ପ୍ରତ୍ୟେକ ଟିମରେ ଏଗାର ଜଣ ପିଲା ଖେଳିବେ ଏଇଟା ତ ସ୍ୱଭାବିକ। କଥା ପ୍ରତ୍ୟେକ କ୍ରିକେଟ ଖେଳାଳି ଏଇଟା ଜାଣିଥିବା ଦରକାର।
ଆଜ୍ଞା ଆଜ୍ଞା।
ଆଗରୁ ମୁଁ ମନେ ମୁଁ ମନେ କରୁଛି ସେଥିପାଇଁ ଦୁଇଟି ଟିମ୍ର ଏଗାର ଏଗାର ଜଣ ପିଲା ଖେଳିବେ ବାଇଶି ଜଣ। ଦୁଇଟି ଟିମ୍ର ଜଣେ ଅମ୍ପେୟାର ରହିବ ଖେଳକୁ ପରିଚାଳନା କରିବା ପାଇଁ ତମ ଗ୍ରାମର କେତେକ ବୃଦ୍ଧ ବ୍ୟକ୍ତି ବା ବୟୋଜ୍ୟେଷ୍ଠ ଲୋକଙ୍କ ସହାୟତା ଦରକାର ଯେମିତି ଖେଳ ଭିତରେ ଗଣ୍ଡଗୋଳ ନ ହୁଏ। ଖେଳରେ ଠିକ ଠାକ ମାନେ ଠିକ ଡିସିସନ ହବ। ଏବେ ଛୋ ଏବେ ଛୋଟ ଛୁଆ ଅଛେ ଆମେ କିଛି ବି ଝଗଡା ହେଲେ ଖେଳ କୁ ସମ୍ଭାଳିବାକୁ ପଡୁଥିବ ସେଇଭଳିଆ ବ୍ୟକ୍ତିଙ୍କୁ ନେଇକି ଯଦି ଖେଳ ପରିଚାଳନା କଲେ ତାହେଲେ ଖେଳଟି ବହୁତ ଖୁସି ଓ ସୁନ୍ଦର ଭାବରେ ପରିଚଳନା ହବ।
ଆଜ୍ଞା ମୁଁ ମଧ୍ୟ ଏ ବିଷୟରେ କିଛି ଚିନ୍ତା କରିନଥିଲି। ଆ ଆପଣ କହିଲେ ଯେହେତୁ ମୁଁ ଏ ବିଷୟରେ ଚିନ୍ତା କଲି ଏବଂ ମୁଁ ଆମର ଗ୍ରାମର କିଛି ବ୍ୟକ୍ତିଙ୍କୁ ଯେଉଁ ମାନେ ଏ ଉଃମ ଆ ଏବ ଏ କ୍ରିକେ ମାନେ ଖେଳ ବିଷୟରେ ଅତ୍ୟନ୍ତ ଅ ମା ମାନେ ଏ ବିଷୟରେ ବହୁତ ପୂର୍ବରୁ ଖେଳି ଆସୁଛନ୍ତି ତାଙ୍କୁ ନେବି ଆଉ କିଛି ଆପଣ କହିଲେନି ଏଇ ଯୋଉ ଖେଳ ଏବେ ଛଅ ଓଭର ବିଶିଷ୍ଟ ହବ। ଆପଣଙ୍କ ଆଉ ଆମ ଦଳ ମଧ୍ୟରେ ସେଥିର ଜିତିବା ଦଳକୁ କ କିଛି କଣ ମିଳିବ ଆଉ ହାରିବା ଦଳକୁ କଣ ମିଳିବ?
ହଁ ବନ୍ଧୁ, ଜିତିବା ଦଳ ଯଉ ଦଳ ଜିତିବେ
ଆଉ ଯୋଉ ଦଳ ହାରିବେ ହାରି ଥିବା ଦଳଟି ଜିତିଥିବା ଦଳକୁ କିଛି ଖାଦ୍ୟ ପ୍ରସ୍ତୁତ କରିବେ। ଆଉ ଯୋଉ ଦଳଟି ଜିତ ଯୋଉ ଦଳଟି ଜିତିବ
ଆଜ୍ଞା।
ସେ ଦଳକୁ ସେ ଯୋଉ ଦଳ ଜିତିବ ସେ ଦଳ ଖାଦ୍ୟ ଗ୍ରହଣ କରିକି ଘରକୁ ଅଗ୍ରସର ହେବେ।
ଆଜ୍ଞା, ଆପଣଙ୍କ ଚିନ୍ତାଧାରା ଠିକ୍ ଲାଗିଲା କାରଣ ମୁଁ ଏ ବିଷୟରେ ଭାବିନ ମୁଁ ଭାବିଥିଲି କି ଆପଣ କହିବେ କିଛି ଅର୍ଥ ପାଇଁ କିନ୍ତୁ ଆପଣ ଯୋଉ କହିଲେ ଯୋଉ ଜିତିବ ଦଳ ଏବଂ ହାରିଆ ଦଳ ମଧ୍ୟରେ କିଛି ଏ ତ ବନ୍ଧୁତା ଗଢ଼ି ଢକିଛି ଖାଦ୍ୟ ର ପ ବ୍ୟବସ୍ଥା କରି ଦୁଇ ଦଳ ମଧ୍ୟରେ ବନ୍ଧୁତ୍ୱ ଗଢି ସେ ଖାଦ୍ୟଟିକୁ ଖାଇବା। ଆଉ ସେଟା ବହୁତ ଖୁସି ଲାଗିଲା ଆପଣଙ୍କ ଚିନ୍ତାଧାରା ଶୁଣି।
ସାଙ୍ଗ ସାଙ୍ଗଙ୍କ ସାଙ୍ଗସାଥିଙ୍କ ମଧ୍ୟରେ ଅର୍ଥ ବଡ଼ କଥା ନୁହେଁ। ସମ୍ପର୍କଟି ବଡ କଥା ସେଥିପାଇଁ ମୁଁ ସବୁବେଳେ ଭାବେ ଯେ ସାଙ୍ଗ ବନ୍ଧୁଠୁ ଭଳି ବଡ ଜିନିଷ ପଇସା ତୁଳନା କରାଯାଏନାହିଁ, ଗୋଟେ ବନ୍ଧୁ ଭାଗ୍ୟରେ ଥିଲେ ମିିଳେ। ସେଥିପାଇଁ ତମ ଭଳିଆ ବନ୍ଧୁ ସହିତ ଆମେ କାଲି ଖେଳିଲେ ଭାବିଯିବୁ ଯେ ଆମେ ଗୋଟେ ଉ ଭଲ ଟିମ୍ ସହିତ ଖେଳୁଛୁ ଆଉ ତମ ଟିମ୍ କି ଠାରୁ ଆମେ ଜିତିଲେ ଆମେ ଭାବିବୁ ଯେ
ଆଜ୍ଞା।
ଆମେ ଜିତିକି ନିଜେ ବହୁତ ଖୁସି ଅନୁଭବ କରିବୁ।
ଆଜ୍ଞା, ଆମ ଖେଳରେ ତ ବ ଆଜ୍ଞା, ବନ୍ଧୁ ଖେଳରେ ତ ହାର୍ ଆଉ ଜିଦି ଥାଏ ନିଶ୍ଚିନ୍ତ। ଆପଣଙ୍କ ସାଙ୍ଗରେ ଯେହେତୁ ଆପଣ କହିଛନ୍ତି ଆମ ସାଙ୍ଗେ ଖେଳିବାକୁ ଆସିବେ ସେଟା ଶୁଣିି ମତେ ବହୁତ ଖୁସି ଲାଗିଲା। ଏବଂ ଆପଣ କାଲି ନିଶ୍ଚିନ୍ତ ଆସନ୍ତୁ। ମୁଁ ମଧ୍ୟ ସମସ୍ତ ତ ଗାଁ ଲୋକଙ୍କ ପରାମର୍ଶ ନେଇ ଆପଣଙ୍କୁ ସକାଳେ ଜଣାଇବି। ଆଉ ଠିକ୍ ଅଛି ମୁଁ ରହୁଛି ବନ୍ଧୁ।
ଆଜ୍ଞା ବନ୍ଧୁ ରହିଲି ଶୁଭ ସନ୍ଧ୍ୟା।